ଡୋମ୍
ହଁ, ହଁ, ହଁ ଶୁଭୁଛି ତ।
ହଁ ହଁ ତମୁକୁ।
ହୁଁ ହୁଁ କଣ କରୁଛ।
ମୁଁ ଏଇଠି ବସିଥିଲି ତମେ।
ମୁଁ ବି ଆସିଥିଲି ଆଉ।
ଆଚ୍ଛା, ଆଉ। ଆଉ ଖରାବେଳେ କିଛି। ଫାଷ୍ଟ ଟାଇମ୍ ମୁଁ ସାଣ୍ଡୁଇଚ୍ ଖାଇଚି। ତମେ ମ୍ୟାଗି ଖାଇଲ।
ହୁଁ ମ୍ୟାଗି କରି ଖାଇଲି।
ମିଲକମୁଁ। ଆଉ ପୂର୍ବ ବର୍ଷ ରଜରେ କଣ ହେଇଥିଲା ମାନେ କଣ କରିଥିଲ।
ପୂର୍ବ ବର୍ଷ ରଜରେ ମୁଁ ଗୋଟେ କୁର୍ତ୍ତା ସେଟ କରିଥିଲି ଆଉ ଦିଇଟା। କୁର୍ତି ଆଣି ଦେଇଥିଲି।
ହୁଁ ହୁଁ।
ହୁଁ ତମେ କଣ କରୁଥିଲ।
ପୂର୍ବ ବର୍ଷ ରଜରେ ମୁଁ ଗୋଟେ ଲଙ୍ଗଫ୍ରକ। ଫ୍ରକଟା ତ ଆଣିଥିଲି। ଏମିତି ବାହାରକୁ ଯିବା ବାଲା ବାହାଘର ବାଲା ନୁହେଁ ଏମତି ନର୍ମାଲ ପିନ୍ଧି ହବ ଯେମତି। ଆଉ ଦିଇଟା ଟପ୍ କରିଥିଲି।
ଆଚ୍ଛା ଆଚ୍ଛା।
ହୁଁ।
ଆଉ। ଓ ଖରାବେେଳେ ବ୍ରେକଫାଷ୍ଟ ଯୋଉ ଖରା ବେଳେ କେତେବେଳେ ଖାଇବ। ଖରାବେଳ ଖାଇବା।
ଖରାବେଳ ଖାଇବା ଦିଇଟା ବେଳେ ତମେ।
କିନ୍ତୁ ଦିଇଟା ସାଢ଼େଦିଇଟା ବେଳକୁ ଏବେ ଏଇ କିଛି ସମୟ ପୂର୍ବରୁ ଏ ମାଗି କରି ଖାଇଲି ନାଁ।
ହୁଁହୁଁ। ବନେଇ ସାଙ୍ଗେ ସାଙ୍ଗେ ଖାଇବୁ ଯଦି ଏଇନା। ତା ଆଉ ତମେ ତମ କୁକୁରକୁ କଣ ଖାଇବାକୁ ଦିଅ ମାନେ ଏମତି।
ସିଏ ଭାତ କ୍ଷୀର ନହେଲେ ଦହି କ୍ଷୀର ଖାଏ ତମର।
ଆଇଂସ ଆଇଂସ ଖାଏକି। ହେରା କଣ ଯାଏ କି।
ହଁ ହଁ ହଁ ସିଏ ମାନେ ଏମିତି ଅ ଅଣ୍ଡା ସିଜା। ଯା ହଉ ନହେଲେ ଚିକେନ୍ ବିକେନ୍ ଆସିଲେ ତା ପାଇଁ ବାପା ଅଲଗା ଆଣିଦିଅନ୍ତି ଯୋଉ।
ତଛିିବ ସେ ହ ଓହୋ ଆଛା ଆଛା ଆଉ ମଟନ ଖାଏ।
ମଟନ ହଁ। ସେ ଖାଏ ସେ ସବୁ ଖାଇଦିଏ ବାକି ଆମେ ତାକୁ ବେଶୀ କଣ୍ଟା ଯେମିତି ନଥାଏ କି। ମାଛ ହଉ ଚିକେନ୍ ର ଯୋଉ କଣ୍ଟା ସାଇଡ ନଥାଏ କି ସେଇଟା ଦଉନା ତ ତଣ୍ଟିରେ ଲାଖି। ସେ ହଁ।
ହଁ ହଁ।
ହ୍ନୁ।
ଆମର ବି ସେୟା।
ତମର କୁକୁର କଣ ଖାଏ ମାନେ ଡେଲି ଇଏରେ କ୍ଷୀର ଭାତ?
ସେଇ ଦହି ଭାତ ଚିକେନ୍ ତା ପାଇଁ ଚିକେନ୍ ଆସେ ସବୁ ସପ୍ତାହରେ। ଥରେ ଦିଥର ମାଛ ଥରେ ଏମିତି ଆଉ।
ହୁଁ ଆମର କଣ କରୁ କହିଲ ଅଁ ତା ଆମର ମନେକର ସବୁ ରବିବାର ଆସିବ ଚିକେନ୍
ହୁଁ
ହ ମାନେ ଯେବେବି ଆସିବ ଚିକେନ୍ ତା ପାଇଁ ଏକ୍ସଟ୍ରା ଆସିଯିବ ଟିକେ ବେଶୀ କରି ତା- ତାକୁ ବିରିୟାନୀ ଟାଇପର କରାହେଇକି ତାର ରହିଯିବ ସେ ତାକୁ ଚାରି ପାଞ୍ଚ ଦିନ ଖାଇଲା। ତାପରେ ସେ ଖାଇବ ଭେଜ୍ କିଛି ଦିନ ଖାଇବ ତାପରେ ପୁଣି ଥରେ ଦିଆହବ।
ଆଛା ଆଛା ହୁଁ ସେଇ ଟିକେ ଟିକେ କୋଉଠୁ ଖାଆନ୍ତି କେତେ ଖାଇଦଉ। ତାକୁ ଖୁଆଯାଏ ନା ନିଜେ ଖାଏ ସେ?
ନାଁ ନାଁ ସେ ନିଜେ ଖାଇଦିଏ।
ସେ ଭଲ ଭଲ।
ତମ କୁକୁର ନିଜେ ଖାଏ ନାଁ ତାଙ୍କୁ ତମେ ଖୁଆଅ ମାନେ ତମେ ତା
ଖୁଆ ଯାଏ।
ଆଛା ଆଛା।
ହ ସବୁ ଦି ଜଣ ମାନେ
ଆଉ ତମ କୁକୁର ଇଞ୍ଜେକ୍ସନ ହରି ଏଇଗୁରା ସବୁ ଦିଏ।
ସିଏ ମାନେ
ଯୋଉ ମା ପ୍ରତି ମାସରେ ଦିଅନ୍ତି ନି।
କାହାକୁ?
ତମ କୁକୁର।
ନା ନା ନା ତାକୁ ଦିଆ ହେଇଥିଲା ତା ଟାଇମ୍ ସରିଗଲେ ପୁଣି ଥରେ ଦିଆହବ।
ଓହୋ ତମ ବି ଛଅ ମାସ ଛଅ ମାସ ଦଉଚ ଆମର ବି ସେଇ ଛଅ ମାସ ଛଅ ମାସ ନିଏ।
ହୁଁ।
ହୁଁ।
ଯାହା ହଉ ଆଜି
ଆଉ ତମ କୁକୁର କଣ କରୁଚି?
ସେ ଏଇଠି ମୋ ପାଖେ ବସିଚି ଆଉ କଣ କରିବ। ଆଉ।
ସେ ଆସିଲା ମୋ ପାଖକୁ ଏଇଠି ମୋ ପାଖରେ ଶୋଇଛି।
ଆଉ ତମେ ଆଉ କଣ କିଣିବ ଆଉ କୁକୁର କି ବିଲେଇ ଅଛିି ବି।
ନା ନା ଆମର କଣ କହିଲ ଏଇଠି ରେଣ୍ଟରେ ରହୁଛୁ ନା।
ହୁଁ।
ତ ମାନେ ସ ସବୁ ଘରୁ କୁକୁର ଆଲ୍ଲାଓ କରୁନାହାନ୍ତି।
ଆଉ ଆମ ଓନର ବି ଯିଏ ମାଲିକ ବି ଯିଏ ସିଏ ବି ଟିକେ ତାଙ୍କୁ ଟିକେ କୁକୁର ପସନ୍ଦ ନୁହଁ ସିଏ ମୋ ମାର ସାଙ୍ଗ ତ ସେଥିପାଇଁ ସେ କୁହନ୍ତିନି।
କିଛି ହେଲେ ବି ତାଙ୍କର ପସନ୍ଦ ନୁହଁ ଆଉ କିଛି କି ନାହିଁ କି ଘରେ।
ମୁଁ ବଡ ହେଲେ କିଣିବି ଚାରି ପାଞ୍ଚଟା।
ହଁ ମୁଁ ବଡ ହେଲେ ବହୁତ ସାରା କିଣିବି। ସେଇ ଯୋଉ ବିଲେଇ ବିଲେଇ ତାଙ୍କ ଆଖି ଯୋଉ କଲର ବାଲା ଆଖି ମତେ ସେଗୁଡା ବହୁତ୍ ବଢିଆ ଲାଗନ୍ତି।
ଦି ତିନି ଟା ବିଲେଇ କିଣି ଗୋଟେ ଘୋଡା କିଣିବି
ଉ ହୁଁ ହୁଁ ଘୋଡା
ମତେ ଭଲ ଲାଗେ ଘୋଡା ଚଢିବା ବହୁତ୍
ହଁ ହଁ ହଁ ତା ରା ଇଏ ବି ଭଲ ଲାଗେ ମାନେ ତ କିତି କରିନି ଅବଶ୍ୟ।
ମୁଁ କରିନି ମୁଁ ଦେଖି ତିକି ମତେ ବହୁତ୍ ଲାଗେ କି ଆରେ ଭାଇ ଏଇଟା ତ କରିଆ କ ତା ଲାଇଫ୍ ରେ ଥରେ।
ହଁ ହଁ ସେଟା ତ କାରିଆ କଥା ମାନେ ଶିଖା ବି ହଉଛି ସେ ଗୁଡାକ ମାନେ ଯାହା ପାଖେରେ ଗୋଡା ସବୁ ଥିବ ମାନେ ଶିଖଉଚନ୍ତି।
ମୋର ଗୋଟେ ସାଙ୍ଗ ଶିଖାଏ ଘୋଡା ଚଢ଼ିବା।
ଶିଖିଚି।
ଶିଖା ରୁ
ଆଚ୍ଛା ଅଚ୍ଛା।
ନ ସେଠ କରାର ନିବୁ ଆଉ ତମୁ ଗାଡି ଫାଡି ଚଲେଇ ଆସେ? ଗାଡି ଗାଡି ହୁଁ ସ୍କୁଟି ଆସେ।
ଆଛା ଆଛା ତମ ହାଇଟ୍ କେତେ?
ପାଞ୍ଚ୍ ଏକ୍।
ଆଛା ଆଛା।
ତମର ମୁ ଛୋଟ ହେଇକି ରହିଗଲି ଆମ ଘରେ ସମସ୍ତଙ୍କଠୁ ମୁଁ ଛୋଟ।
ନହେଲେ ନାଇଁ ତମେ ଏକ୍ସରସାଇଜ୍ ଏଗୁଡା ସବୁ କଲେ ତମର ଏ ଜ୍ ବି ବେଶୀ ହେଇନି ନା ତମର ହେଇଯିବ ସେଇ ପାଞ୍ଚେ ଚାରି ଖଣ୍ଡେ ହେଇଯିବ।
ମୁଁ କରିପାରିବିନି ଭାଇ ମୋ ଦ୍ଵାରା ସେଇ ସବୁ ଜିନିଷ ହବନି ଯୋଉଥିରେ କାମ କରିବାକୁ ଥାଇ ଝାଳ ଭାରେ।
ସେଇ ତ ଅ ମାନେ କଣ କହିଲ ମୁଁ ବି ଯଦି କରନ୍ତି ଇଏ ମୋର ବି ସେଇ ପାଞ୍ଚ୍ ଟା ଖଣ୍ଟେ ହେଇଯାନ୍ତା କାହିଁକି ନା କହିଲ ଆମ ଫ୍ୟାମିଲି ରେ ନା ମୋ ଭାଇ ବହୁତ୍ ଡେଙ୍ଗା ମାନେ ମୋର ଯୋଉ ସାନ ଭାଇ ସେ ପାଁ ଞ୍ଚେ ଆଠେ ଖଣ୍ଡେ ହବ ମାନେ ସେ ମୋଠୁ ଛୋଟ ଟେନ୍ ଥେ ରେ ପଢୁଛି ବହୁତ୍ ଡେଙ୍ଗା। ହ ମୁଁ କଲେ ହୁଅନ୍ତା ବାକିି ମୁଁ ମୋଟା ହେଇକି ହେଇଯାଇଛି ତ ସେଥିପାଇଁ ବଢୁନି ଆଉ ହାଇଟ୍ ବଢୁନି ଆଉ।
ଯେତେ ଇଛା ହଉ ଆଁଇଷ ମୁଁ ନା ଆଁଇଷ ଛାଡିଲା ପରେ ମୁଁ ଆଗୁରୁ ମୋଟା ଥିଲି। ଏତେ ବି ମୋଟା ନଥିଲି ଥିଲା କିନ୍ତୁ ଅଥାାବ ମାନେ ବ ଆମର ବହୁ ଏବେ ହେଲା। କାଇଁକି ଛାିଲା ପରେ ପୁରା ପତଳା ହେଇଗଲି କାରଣ ସେତିକବେଳେ ମତେ ହାଡ଼ ଫିଟି ହେଇଥିଲା ମୋର ଗୋଟକୁ ନିଜ ସେମି ହେଇଯାଇଥିଲା ଆଁଇଷ ଖାଇ ଖାଇକିନା ମୋର ଇନ୍ଫେକ୍ସନ୍ ହେଇଥିଲା।
ଆଚ୍ଛା ଆଚ୍ଛା ଆଇଁଷ ଖାଇକି।
ମାନେ ମୋ ଭାଇ ଆସିକି ରହୁଥିଲା ଘରେ ତାପରେ ଆମେ ଦିଜଣ ବହୁତ୍ ଖାଇଲୁ। ତାପରେ ଡକ୍ଟର ମତେ କହିଲା କି ତମେ ଖାଅନି ତିନି ଚାରି ମାସ୍। ମୁଁ ଖାଉନଥିଲି ତାପରେ ମତେ ହାଡ଼ଫୁଟି ହେଇଗଲା।
ଆଚ୍ଛା।
ହାଡଫୁଟି ଟାଇମ୍ ରେ ବି ଖାଇଲିନି ଡକ୍ଟର ମନା କଲେ। ଏମିତି ଛଅ ମାସ ଖଣ୍ଡେ ଛାଡି ହେଇଗଲା ଲଗାତାର ଲଗାତାର ସେଇଠୁ ମୁଁ ଆଇଁଲି ଷ୍ଟାଟିଙ୍ଗ୍। ତାପରେ ମୋର ୱେଟ୍ ବହୁତ କମିଗଲା ଓଜନ ବହୁତ କମିଗଲା।
ମୁଁ ବି ଆଇଁଷ ଛାଡିଦେଲି ମୁଁ ଭାବିଲି କି ମୋର ୱେଟ୍ କମିଯିବ ଓଜନ ବାକି କେଜାଣି କମିଲାନି।
ହୁଁ ସେ ସମସ୍ତଙ୍କ ଅଲଗା ଅଲଗା ଥାଏ ନା।
ହୁଁଁ।
ଜଣେ ଜଣେ କିଛି ଖାଆନ୍ତି ନି। ଫିର୍ ଭି ଏ ତାଙ୍କର ବଢିଯାଏ ଓଜନ ମୋର ଗୋଟେ ସିି ବି ଅଛି ଆଉ।
ହଁ ଆଉ କିଛି ଜଣ ଥାଆନ୍ତି ବହୁତ ତାଙ୍କ ଦେହରେ ଲାଗେନି।
ହଁ।
ହୁଁ।
ହୁଁ। ସେଇ ସବୁ ଅଲଗା ଅଲଗା ଲୋକଙ୍କର ଯୋଉ ହଜମ କେମିତି ହଉଛି ସେମାନଙ୍କର ବ ଉ ଉପରେ ନିର୍ଭର କରେ।
ହଁ।
ଆଉ ସେପଟେ ଗରମ ହଉଛି ଆଜି?
ହଁ ଗରମ ତ ବହୁତ ହଉଛି।
ଆହୁରି କହୁଛନ୍ତି ଗରମ ବଢିବ କେଜାଣି କେତେ ବଢେଇବ ଗରମ।
ନାଁ ନାଁ ଆଉ ଗରମ ପଡିବନି ଏବେ ଇଏ ଆସିଗଲା ନା ଜୁନ୍ ଆସିଗଲା।
ବର୍ଷା ଚାରି ଯାଏ ହିଁ ଗରମ ଥିଲା ମୁଁ ଯେତିକି ଦେଖିଥିଲି।
ହୁଁ ହୁଁ ହଁ ପଚିଶ ରୁ ଚାରି ଯାଏ ଥିଲା।
ହୁଁ ହୁଁ ଦେଖିବା କମୁଛି ନା ନାହିଁ ଗରମ କମିଲେ ବି ଯୋଉ ଗୁଳଗୁଳିଆ ରହୁଛି ପୁରା ଗରମ ଲାଗୁଛି।
ହଁ ମାନେ ଟିକେ ଥଣ୍ଡା ପବନ ଫବନ ଦିଅନ୍ତା ଆଉ ବାତ୍ୟା ହବାର ନାହିଁ।
ହୁଁ ଆଉ ଖରାବେଳେ କଣ ଖାଇ ଦେଇଛନ୍ତି?
କଣ କହିଲୁ?
ଖରାବେଳେ କଣ ଖାଇବାକୁ ହେଇଛି?
ଖରାବେଳେ ଅ ଭା ତ ହେଇଛି ଆଉ ଆଜି ଗୁରୁବାର ନା ଡାଲମା ଆଉ ଯୋଉ ଶାଗ ହୁଏନି ଯୋଉ ଚୁନା ପକେଇକି?
ହୁଁ ହୁଁ।
ସେଇଟା ଆଉ ଶା ଆଉ କଣ ଟା ଭଜା ହେଇଛି ଆଉ।
ଓ ହୋ ଭଲ ଭଲ।
ହୁଁ ତମର?
ଭାତ ଡାଲମା ଆଳୁକସା।
ହଁ ଆଚ୍ଛା ଆଚ୍ଛା।
ହୁଁ।
ଆଉ ମାଉସୀ ଆଉ ତମ ଭଉଣୀ ସବୁ କଣ କରୁଛନ୍ତି?
ମୋ ଭଉଣୀ ଫୋନ୍ ଦେଖୁଛି ମାଉସୀ ସେ ବାହାରେ ରୋଷେଇ ଘରେ ଅଛନ୍ତି।
ଆଚ୍ଛା ଆଚ୍ଛା।
ହୁଁ। ଖାଇବେ ଆଉ ଟିକେ ପରେ ଆଗ କୁକୁର ଖାଇବ ତାପରେ ସମସ୍ତେ ଖାଇବେ।
ହୁଁ ଆଉ ଟିକେ ପରେ ସେ ଖା ଖାଇଦଉ ତାପରେ ତମେମାନେ ଚାରି ପାଞ୍ଚ ଜଣ ସମସ୍ତେ ଖାଇବ ଆଉ।
ହୁଁ ହେଇଗଲା ଟାଇମ୍ ଦଶ ମିନିଟ୍ ହେଇଗଲା।
ହଁ ହଁ ତମେ ସେପଟୁ କାଟି ଦିଅ ହାଁ।
ହଉ ହଉ ରଖୁଚି।
ହୁଁ ହୁଁ।